ହ୍ୟାଲୋ ହ୍ୟାଲୋ।
ହଁ କୁହନ୍ତୁ, ମ୍ୟାଡ଼ାମ ଭଲ ଅଛନ୍ତି?
ହଁ- ହଁ ଭଲ ଅଛି। ଆପଣ?
ଆଜ୍ଞା ହଁ- ହଁ- ମୁଁ ବି ଭଲ ଅଛି।
ଦେହ ପେହ ଭଲ ଅଛି?
ହଁ- ହଁ ଦେହ ଭଲ ଅଛି। ଆପଣଙ୍କ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି। ।
ଆଚ୍ଛା ଆଜି କଣ ଖାଇଥିଲେ?
ଖାଇଥିଲି ତ ଭାତ, ଡାଲମା, ଖଟା। କାରଣ ଗୋଟେ ଛାତ ପୁଡୁଥିଲା ମାମୁଙ୍କର ସେଠି ଖାଇବାକୁ ଯାଇଛି।
ଆଚ୍ଛା ଆଚ୍ଛା ଆପଣଙ୍କ ପାଖରେ କିଛି ଆବାଜ ଆସୁଛି କିଛି ହଁ।
ଆ ଆଉ ଆପଣ ଦେହପହ ଭଲ ଅଛି ତ ସବୁ।
ହଁ ହଁ ହଁ ମୁଁ ଭଲ ଅଛି। ହଁ ଘରେ ସବୁ ହଁ ଭଲ ଅଛନ୍ତି ଆପଣଙ୍କ ଘରେ।
ହଁ ଆମ ଘରେ ବି ଭଲ ସମସ୍ତେ ଆଉ ଆପଣ ର ଥଯାତ୍ରା ପାଇଁ କୁଆଡ଼େ ଯିବେ?
ନାଇଁ ରଥ ଯାତ୍ରା ପାଇଁ ତ ସବୁ ବର୍ଷ ପୁରୀ ହିଁ ଯାଉ। ଏ ବର୍ଷ ସେମିତି କିଛି ଠିକ ହେଇନି। ଆମ ଏଇଠି ପାଖରେ ବି ହୁଏ ଜାଗମରା ଖଣ୍ଡଗିରି ପାଖରେ ଜାଣିଥିବେ କଣ ଜାଗମରା ସେଇଠି ବି ରଥଯାତ୍ରା ହୁଏ ଇସ୍କନ ରେ ବି ରଥଯା ତ୍ରା ହୁଏ ନୂଆପଲ୍ଲୀ ଇସ୍କନ ମନ୍ଦିର ଅଛି ସେଠି ବି ହୁଏ। ହଁ ଯୋଉଠି ସୁବିଧା ହବ ଦେଖିକି ଯିବୁ ଆଉ। ଆମର ହଁ, ଆପଣ କୁଆଡେ ଯିବେ?
ଆମ ଘରେ ହୁଏ।
ଘରେ ଆପଣଙ୍କ ରଥଯାତ୍ରା ହୁଏ।
ହଁ।
ଆଚ୍ଛା ଆଚ୍ଛା ମାନେ କଣ କେମିତି ପା ଆପଣଙ୍କର ମନ୍ଦିର ଅଛି କି?
ନାଇଁ ମନ୍ଦିର ନୁହେଁ ଆମେ ଘରେ ପୂଜା କରୁଛୁ ରଥଯାତ୍ରା କରୁଛୁ।
ଆଛା ମାନେ କେମିତି ଗୋଟେ ରଥ ବନେଇକି ନା ତିନିଟା ରଥ।
ନା ଗୋଟେ ରଥରେ।
ଆଚ୍ଛା ବଡ଼ ରଥ କରନ୍ତି ନା ଛୋଟ ର
ହଁ ବଡ ରଥକରୁ। ମାନେ ଆର ବର୍ଷ ଆର ବର୍ଷ ବହୁତ ଛୋ ଟ ଥିଲା ଏ ବର୍ଷ ଟିକିଏ ବଡ଼ ହେଇଛି ତ ବର୍ଷକୁ ବର୍ଷ ବଡେଇବୁ ଆଉ।
ଆଚ୍ଛା ଘରେ କଣ ସବୁ ପରିବାର ଲୋକ ମିଶିକି ନା
ହଁ ହଁ ନା ନା ନା ନା ଆମ ପରିବାର ମିଶିକି ହଁ। କାହାଠୁ ବି ମାଗୁନା ଆମେ ଆମେ ନିଜେ ଯେତିକି ଦେଇପାରିବୁ ସେତିକିରେ ହିଁ କରୁ।
ଆଚ୍ଛା ରଥ ତିଆରି କେମିତି କରନ୍ତି?
ରଥ ତିଆରି ତ ଆଶ୍ରୀ ବନେଇବା ପାଇଁ।
ଆଚ୍ଛା ହଁ ମୁଁ ସେଇୟା ପଚାରୁଛି ମାନେ ବଢେଇ ଯିଏ କାରିଗର ସେ ଆସିବ।
ହୁଁ ହଁ ହଁ।
ଆଚ୍ଛା ଆଛା ବହୁତ ଭଲ କଥା ଆଉ ପୁରୀକି ପୁରୀ ଯାଆନ୍ତିନି ଆପଣ?
ପୁରୀରେ ଯେଉଁ ଦଳା ଚକଡ଼ା ପୁରୀ ଯିବ।
ହଁ। ନାଇଁ ସେଇଦିନ ନହେଲେ ବି ଆମର ତ ଅ ରଥୟାତ୍ରା ରୁ ହୁଏ ଯା ନଅ ଦିନି ପର୍ଯ୍ୟନ୍ତ ନା। ତ ତା ମଝିରେ ବି କେବେ ଯଦି
ହଁ ସବୁ ମୁଁ ଆମେ ଯାଇଛୁ।
ହଁ ହଁ ମାନେ ମୁଁ ଆମେ ବି ଗଲେ ସେମିତି ହିଁ ଯାଉ। ହଁ ଆମେ ବି ସେମିତି ହେଇଁଯିବ ଆମେ ରଥଯାତ୍ରା ଦିନ ବି ଯାଇ ହୁଏନି ଏତେ ଗହଳିରେ କଣ ଯାଇ ହବ କି? ଆ ତ ଯେବେ ଠାକୁର ରଥରେ ଥାଆନ୍ତି ହଁ ରଥ ରଥରେ ଯେବେ ଠାକୁର ଥାଆନ୍ତି। ଉଁ ରାତି ସମୟରେ ଯାଇକି ଦର୍ଶନ କରିକି ଆସି ହବ ଆମେ ସେଇ ସମୟରେ ଯାଉ।
ଠାକୁର ତ ଠାକୁର। ଏଇଠି ଡାକିଲେ ବି ଠାକୁର ଶୁଣିବେ, ସେଠି ଡାକିଲେ ବି ଶୁଣିବେ।
ହଁ-ହଁ-ହଁ ଠିକ କଥା, ଆଉ ମ୍ୟାଡାମ ଆପଣ ରଜ
ସେଇ ଯିବ।
ନାଇଁ ନାଇଁ ଆପଣ ରଜ କେମିତି ପାଳନ କଲେ? କେମିତି କଲେ ରଜ?
ହଁ ରଜ ତ ଆମର ବହୁତ ଭଲ ଭାବରେ ଗଲା। ଆଉ ତ ଗା ହୁଁ ଜାଣିଥିବ ଆମର ଏଠି ଭୁବନେଶ୍ୱରରେ ରଜ ମହୋତ୍ସବ ହୁଏ।
ହଁ-ହଁ।
ଶୁଣିଚ କେବେ?
ହଁ ଶୁଣିଛି ଏ ସେତ ଏବେ ନୂଆ ନୂଆ ଆରମ୍ଭ ହେଇଛି ନା? ସବୁଠି, ଆପଣ କୋଉଠିକି ଯାଇଥିଲେ ରଜ ମହୋତ୍ସବ? ଆଛା ହଁ-ହଁ।
ସେଇଟା ବହୁତ ପୁରୁଣା ହେଲାଣି।
ପୁରୁଣା ହେଲାଣି, ନାଇଁ ମୁଁ ତ ସେପଟେ ଯାଇନି।
ପାଞ୍ଚଶଟା ନା ଛଅଶଟା ଦୋଳି ଲାଗେ ଏଠି।
ଆଛା ବାଲିଯାତ୍ରା ପଡିଆ, ନା ଆପଣ ହଁ ଭୁବନେଶ୍ଵର କୋଉଠି କହିଲେ, ବାଙ୍କୁଆଳ ପାଖରେ ଯୋଉଟା ହୁଏ ନା ଏପଟେ।
କଲ୍ୟାଣପୁର।
କଲ୍ୟାଣପୁର ନାହରକଣ୍ଟା।
ନା-ନା ସ୍ୱସ୍ତି ଭବନ କଲ୍ୟାଣପୁର।
ଆଚ୍ଛା ହଁ କୁହନ୍ତୁ।
ଅ ସେଇଠି।
ଆଛା ହଁ ତ ଆଉ
ତ ବାଲିଯାତ୍ରା ହୁଏ, ଜାଣିଥିବେ ଭୁବନେଶ୍ୱର ବାଲିଯାତ୍ରା ବରିମୁଣ୍ଡରେ ବରିମୁଳୁ ଆଗକୁ ଟିକେ।
ଆଚ୍ଛା ବୁଝିଲି।
ଆମର ଏଇଠି ବହୁତ ବଡ ଧରଣର ହୁଏ।
ହୁଁ। ଆଚ୍ଛା, ତ ଆପଣ ସେଇଠିକି ଯାଇଥିଲେ?
ହଁ।
ଆଜ୍ଞା। ତ ଆପଣ ରଜରେ ପିଠା ଖାଇଲେ? ଆପଣଙ୍କ ଘରେ କିଛି ପିଠା ହେଇଥିଲା? ହଁ- ହଁ। ପୋଡପିଠା ତ ସମସ୍ତଙ୍କ ଘରେ ହୁଏ। ପୋଡ ପିଠା, ଚକୁଳି ପିଠା, କାକରା ପିଠା ସବୁ କିଛି। ଆପଣ ଜାଣିଛନ୍ତି ପୋଡପିଠା କେମିତି ପ୍ରସ୍ତୁତି ହୁଏ?
ନା।
ଓ ଆଚ୍ଛା ଘରେ କରୁଥିବେ ଆଉ।
ହଁ ଘରେ କରନ୍ତି।
ହୁଁ- ହୁଁ- ହୁଁ ବୁଝିଲି। ଆଚ୍ଛା ଭୁବନେଶ୍ଵରର ସବୁ ଜାଗା ବୁଲିଛନ୍ତି, କୋଉ ଜାଗା ବହୁତ ଭଲ ଲାଗେ?
ସେମିତି ତ କିଛି ନାହିଁ, ମୁଁ ଏତେ ବୁଲିବାକୁ ଯାଏନି।
ଆଚ୍ଛା ଆଚ୍ଛା।
ହ
ଆପଣଙ୍କୁ ଗଛ ଲଗେଇଆକୁ ଭଲ ଲାଗେ?
ଆମର ଏଠି ଗଛ ହିଁ ହୁଏନି, ଗଛ କଣ ଲଗେଇବ?
ଓ ହୋ।
ଆମର ଏଠି ହଉଛି ବାଲି ଜାଗାଟା ତ, ମାଟି ଜାଗାଟା ହେଇଥିଲା ଗଛଟା ରହି ବାଲି ଜାଗାଟା ତ ଗଛ କିଛି ହିଁ ଉଧେଇବନି, ମାଙ୍କଡ ଖାଇଯିବେ ନହେଲେ ଆମ ଘର ସାଇଡ ଲୋକମାନେ ତାଡ଼ିଦେବେ।
ଆଚ୍ଛା ଆଚ୍ଛା ଏମିତି କରନ୍ତି ନା।
ହଁ
ଆଚ୍ଛା ବୁଝିଲି
ଟିକେ ଯଦି ଆ ଟିକେ ବଡ ହେଇଯିବ ପାଣି ଦେଇକି ଟିକେ ବଡ ହେଇଯାଇଥିବ ମାନେ ପତ୍ର ଦିଟା କଅଁଳିଲା ବେଳୁ ସେ ଉପାଡି ଦେବେ ନହେଲେ ଭାଙ୍ଗିଦେବେ ସିଏ
ହୁଁ କିନ୍ତୁ ଗଛ ନଷ୍ଟ କରିବା କଥା ନୁହେଁ କାରଣ ଆଜିକା ମାନେ ଯେମିତି
ଆମେ ଦେଖିଲେ ସିନା ଆମେ ତ ଦେଖିବୁ ହିଁ ନାହିଁ ସିଏ କେତେବେଳେ ରାତି ଆସିକି ଭାଙ୍ଗି ଦେଇଛ
ହୁଁ ସେମିତି କରିବା କଥା ନୁହେଁ
ଆମେ କାହାକୁ କିଛି କହିପାରିବୁନି କାରଣ ଆଖିରେ ଦେଖିନୁ ନା ଦେଖିଲେ ସିନା ଜଣକୁ କହିବ
ହଁ ହଁ ସତ କଥା
କିଏ ଭାଙ୍ଗିଦିଏ ଆସିଲେ ଆମ ମାନେ ଜଣେ ଗାଈ ଯଦି କେବେ ଭାଙ୍ଗିବ ଗାଈ ଯଦି ଭାଙ୍ଗିବ ପୁରା ସାଇଜରେ ଭଙ୍ଗା ହବ
ହଁ ନା ତ ସାଇଜ ରେ କେମିତି ସେଇଟା ତାହେଲେ କିଏ ନେଇଥିବେ ଭାଙ୍ଗିକି ନା
ହଁଁ ଗାଈ ତ କେବେ ସାଇଜରେ ଭାଙ୍ଗିବନି ନା
ହଁ ଠିକ କଥା
ଗାଈ ଯଦି ଆବି ଖାଇଦବ ପତ୍ର ଗୁଡା ଖାଇଦବ ତାର ଡାହି କାହିଁ ଭାଙ୍ଗିବାକୁ ସେ ଯିବ ସେ ଯଉ ଡାଳଟାକୁ ଏଠି ସେଟାକୁ କାଇଁ ଭାଙ୍ଗିବାକୁ ଯିବ ସିଏ ତାର କଣ କାମ ଗାଈର ସେଇଟା ଭାଙ୍ଗିବ
ହଁ ଆଜିକା ଦୁନିଆରେ କିନ୍ତୁ ମାନେ କ କ କହନ୍ତି ଗୋଟିଏ ଗଛ ଗୋଟିଏ ଜୀବନ ଯଦି ପ୍ରତ୍ୟେକ ବ୍ୟକ୍ତି ପ୍ରତିିବର୍ଷ ଅତି କମରେ ଗୋଟିଏ ଗଛ ଲଗେଇକି ତାର ଯତ୍ନ ନେବେ ତାହେଲେ ପରିବେଶ ସବୁଜ ସୁନ୍ଦର ଆଉ ସୁରକ୍ଷିତ ତ ରହିବ କି ଆଉ ଗଛ ଉପାଡି ଦେଲେ କଣ ହବ ଗଛ ଲଗେଇବା ଦରକାର
ତାଙ୍କର ସେପଟେ ଗଛ ଅଛି କିନ୍ତୁ ସେ ଆମ ପଟେ ରଖିବେନି ଗଛ
ଆଚ୍ଛା ବୁଝିଲି
କାରଣ ଗଛ ଆମ ପରିବେଶ କୁ ସବୁଜ ସୁନ୍ଦର ସୁସ୍ଥ ରଖିଥାଏ ନା ଗଛ ଆମକୁ ଅମ୍ଳ ଅମ୍ଳଜାନ ଦେଇଥାଏ ଆଉ କାର୍ବନ ଡାଇଅକ୍ସାଇଡ ଟା ଶୋଷଣ କରିକି ନିଏ। ଯୋଉଥିରେ କି ବାୟୁ ବାୟୁ ସୁଦ୍ଧ ରହିଥାଏ
ଆଜିକା ପରିସ୍ଥିତିରେ ଗଛ ନାହିଁ ବୋଲି ଆମେ ଏତେ ଅସୁବିଧାରେ ପଡୁଛୁ।
ହଁ ସତ କଥା ପରିବେଶ ପ୍ରଦୂଷଣ ହବାର ମୁଖ୍ୟ କାରଣ ହେଲା ଗଛ ନ
ଗଛ ନାହିଁ ଦେଖ କଟକ ଭୁବନେଶ୍ୱରରେ ତ ସବୁ ବିଲ୍ଡିଙ୍ଗ ବାଡେଇ ଚାଲିଲେ ଆଉ କିଏ ଗଛ ଲଗେଇଲେ। କେତେବେଳେ କାହାକୁ ଗଛ ଲଗେଇବାକୁ ସମୟ ହେଲା
ହଁ ଆଉ ସେଇଥିପାଇଁ ମୂର୍ତ୍ତିକା କ୍ଷୟ ମଧ୍ୟ ହଉଛି।
ହଁ ଗଛ ନ ଲଗେଇଲେ ପରିବା ପତ୍ରର ଦରଟା ଅଧିକ ବଢିବ।
ହଁ ଏଇଠି ତ ଉତ୍ପାଦନ ହେଲାନି ଲୋକ ବାହାରୁ ଆଣିକି ବିକୁଛନ୍ତି ତ
ହୁଁ, ସେ ପୁଣି, ସେ ପୁଣି କେମିକାଲ ଦିଆ।
ହୁଁ ହୁଁ।
କାରଣ ନା ଯେତେ ଅଧିକ ଫଳିବ ସେତେ ଅଧିକ ବେପାର ତାଙ୍କର ହବ।
ହଁ ହଁ ହଁ।
ସେ କେମିକାଲ ଦେଇ ଦଉଛନ୍ତି ଅଧିକ ବଢ଼ିଲେ ସେ ବିକ୍ରି କରିବେ ଆଣିକି।
ହଁ।
ତ ଯଦି ଏ ସମସ୍ତେ ଚାଷ କରିବେ ମିଶିକି ଯ ସମସ୍ତେ ଚାଷ କରିବେ କାନ୍ଧକୁ କାନ୍ଧ ଲଗେଇକି ତ ତେବେ ଆମର ଏବଂ ଭବିଷ୍ୟତ ଟା ଉଜ୍ଜଳ ହବ। ଆଉ କେମିକାଲ ଆମେ ଖାଇବା ନାହିଁ।
ରୋଗ ବି ହବନି। ଆମେ ରୋଗରୁ ବି ଟିକେ ମୁକ୍ତି ପାଇବା। ହଁ। ସତକଥା।
ଆଜି କାଲି ସମସ୍ତେ ବିଲ୍ଡିଙ୍ଗ ବାଡେଇ ସାରିଲେଣି। ସେ ଦଶମହଲା କି ମାନେ କଣ୍ଟେଷ୍ଟ ଲଗେଇକି ବାଡଉଛନ୍ତି। ଇଏ ଏତିକି ମହଲା ବାଡେଇଦେଲା ମୁଁ ଆଉ ଟିକେ ବାଡେଇଦେବି ଏମିତି। ମାନେ କଣ୍ଟେଷ୍ଟ ଲଗେଇକି ବାଡେଇ ଚାଲିଛନ୍ତି ଉପରକୁ ଉପରକୁ।
ହଁ ହଁ ସତ କଥା ଯାହା କହିଲେ। ସେଇଥିପାଇଁ ତ ମୃର୍ତ୍ତିକା କ୍ଷୟ ବି ହଉଚି। ଗଛ ନାହିଁ ବୋଲି ମାଟି କ୍ଷୟ ହଉଚି। ଆଉ ମାଟି କ୍ଷୟ ବି ରୋକା ହେଇ ପାରୁନି। ବର୍ଷା ପରିମାଣ ବୃଦ୍ଧି ବି ହଉନି। ଦେଖୁନାହାନ୍ତି ବର୍ଷା ବି ବହୁତ କମ୍ ହଉଚି ନା। ଆଉ ଗୋଟେ ଜିନିଷ କଣ ପଶୁ ପକ୍ଷୀ ଅନ୍ୟାନ୍ୟ ପ୍ରାଣୀଙ୍କୁ ବି ବାସସ୍ଥାନ ମିଳୁନି।
ନା ଦେଖ ଆମର ଏଇପଟରେ ଆମର ଏଇପଟ ପୁରା ନନ୍ଦନକାନନ ପାଖ। ତ ସେଥିପାଇଁ ତ ଜଙ୍ଗଲ ଏରିଆ ଟା ଏଇଟା। ତାକୁ ଜଙ୍ଗଲଗୁରା କାଟିକି ଲୋକ ଘର ଦ୍ୱାର କରିଗଲେ। ତ ମାଙ୍କଡ ମାନେ ଯିବେ କୁଆଡେ। ମାଙ୍କଡ ମାନେ ଆସିକି ଏପଟେ ଆମଆଡେ। ଆମ ଆଡେ ଆସିକି ସେମାନେ ଆମକୁ ଗୋଡଉଛନ୍ତି। ଗୋଟା ଗୋଟା କରି ଖାଉଛନ୍ତି। କାମୁଡି ଦଉଛନ୍ତି ମାଙ୍କଟଗୁରା ଏଠି।
ତାଙ୍କ ପାଇଁ ତାଙ୍କ ବାସସ୍ଥାନ ରହିଲାନି ନା।
ହଁ।
ସେଥିପାଇଁ ହଇରାଣ।
ସେ ଆମ ବାସ ସ୍ଥାନରେ ଆସିକି ରାଜୁତି ଦେଖାଉଛନ୍ତି।
ହଁ କାରଣ ଗଛ ଗୋଟେ ଜିନିଷ ଯୋଉଥିରେ ଆମେ ଫଳ, ଫୁଲ କାଠ, ଔଷଧ, ଛାଇ, ଅମ୍ଳଜାନ ସବୁ କିଛି ପାଇଥାଉ।
ହଁ।
କିନ୍ତୁ ଆମେ ଯଦି ତାର ହିଁ ସୁରକ୍ଷା କରିବାନି ତ ସେଇଭଳି ଭାବରେ ଆମର ବି କ୍ଷୟକ୍ଷତି ହବ ନା।
ଲୋକ ବୁଝିବାର ଅଛି। ସମସ୍ତେ ବୁଝୁଛନ୍ତି ସମସ୍ତେ ବୁଝୁଛନ୍ତି, କିନ୍ତୁ କହୁଛନ୍ତି ଘର କରିବା।
ହଁ ହଁ ସେଇଟା ହିଁ। ହଉ ମ୍ୟାଡମ୍ ପରେ କଥା ହବା। ହଁ କହୁନାହାନ୍ତି
ଆଉ ଦେଖୁଚ ଫାମିଲି ବଣ୍ଡିଙ୍ଗ ଫ୍ୟାମିଲି ଅଛି ଆଉ କୋଉଠି।
ନା ନା ନା ସେଇଟା କୋଉଠି ବି ନାହିଁ।
ସମସ୍ତେ ଅଲଗା ଅଲଗା ଅଲଗା ତାଙ୍କର ଜାଗା ଧରିଲେଣି। ଘର କରିବା ପାଇଁ। ତ ସେ ଘର କରିବା ପାଇଁ ମାଡି ଯାଉଛନ୍ତି ଆଉ ଗଛ କୋଉଠି ଲଗେଇବେ।
ହଁ ଠିକ କଥା।
ଭାଇ ସେତେ ଘର କଲେଣି।
ହଁ ହଁ।
ତ ଗଛ କେଉଁଠି ଲାଗିବ।
ସେଇଟା ହିଁ ଅସୁବିଧା ହଉଛି ଆଉ।
ଆଗରୁ କେତେ ଏକାଠି ରହୁଥିଲେ, ଗୋଟେ ଘରେ କେତେ ଲୋକ ରହୁଥିଲେ। ତା ଭିତରେ ଯୋଉଁ ମଜା ଥିଲା ସେ ଆଉ ସେ ମଜା କୋଉଠି ନାହିଁ।
ସେ ମଜା ଏବେ ନାହିଁ ଆଉ ସତ କଥା।
ସେ ରଜ ହେଲେ ମାନେ ସମସ୍ତେ ଏକାଠି ହେଇକି ଆସିବେ ଯୋଉ ମଜା। ଗ ଆମ୍ବ ଗଛ ତଳେ ସବୁ ଯାଇ ବସିବେ।
ଆଜ୍ଞା।
ସବୁ ଯାଇକି ସି ଇ ଖରାଦିନେ ଆମ୍ବଗଛ ତଳେ ସମସ୍ତେ ଯାଇକି ଏକାଠି ହେଇକି ବସଥିବେ।
ହଁ ଏବେ ତ ନାହିଁ ଆଉ ସେ ଜିନିଷ।
ଗଛ ନାହିଁ ଆଉ ବସିବେ କୋଉଠି ଲୋକ।
ହଁ ହଁ ହୋଉ ମ୍ୟାଡ଼ାମ ପରେ କଥା ହବା ଧନ୍ୟବାଦ।
ହୁଁ।